ହାଲୋ।
ହାଲୋ।
ହଁ ଦିଦି କଁ କରୁଚ?
ଏଇ କାମ ସାରିକି ବସିଚି ଆଉ କଁ କରିବି ମୋ କଥା ଭଲସେ ଶୁଭୁଚି ତ?
ହଁ ହଁ।
ଆଜ୍ଞା ମୁଁ ସିଏ ଫୋନ୍ ଉଠେଇଲେନି। ନା ହାଲୋ।
କଁ ଖାଇଚ?
ସେଇ ଖାଉଥିଲି ଏବେ ବରା ଖାଉତିଲି ଖାସ୍ତା ଗଜା ଖାଉଥିଲି। ସନ୍ଧ୍ୟା ବେଳେ ତ ଯାହାବି ଏଲେ କିଛି ଖାଇୟାକୁ ପଡୁଚି ଆଉ।
ହଁ।
ତମେ କଁ କରୁଚ଼?
ମୁଁ ଏଇ ଯାଇଥିଲି ଟିକେ ଏଇ ଲେଡିସ୍ କନର ଆସିଲି ଏବେ ଏଇ ବସିଚି।
ସମସ୍ତେ କଁ କରୁଚନ୍ତି ଘରେ?
ଘରେ ମମି ସନ୍ଧ୍ୟା କରୁଚି ଆଉ ମୁଁ ହେଇ ବସିଚି ଆଉ।
ଆଉ ଗରମ ହଉଚି ନା କି ବହୁତ୍।
ହଁ।
ଘରେ କେତେବେଳେ ପହଞ୍ଚିଲ?
ଘରେ ଯୋଉ ଆସିଥିଲି ସେଣ୍ଟରରୁୁ ଅଁ ହଁ
ବଡ ମାଆ ଘରେ ଏଇପା। ସେଇଥିପାଇଁ ତମ କଥା ଟିକେ କଟିଲା ଭଳିଆ ଶୁଭୁଚି।
ଓହୋ ଏବେ କ୍ଲିୟର ସୁଲା?
ହଁ ଏବେ ଭଲ ଶୁଭିଲା।
ଅ
ହ
ଆଉ ରଜ ପାଇଁ ସବୁ କିଣାକିଣି ସଇଲାଣି।
ହଜ ପାଇଁ ହଁ ମୁଁ ଆଜି ଯାଇଥିଲି ସେଠୁ ଆସିକି ସାଙ୍ଗେ ସାଙ୍ଗେ ଧୋଇ ଧୁଆ ହେଇକି କଡିରେ ଭାତ ଖାଇ ଦେଇକି ପୁରା ଯାଇଛି ପୁଣି ଏଠିକି ଜାରକା ଯାଇଥିଲି। ମୁଁ ନା ମୁଁ କିଛି ଆଣ ଖାଲି ଆମ ମୋ ଭାଇ ଭଉଣୀ ଗୋର ଭଲି ନେଇକି ଆସିିଲ। ମୁଁ ଆଗୁଆ କରିଦେଇଥିଲି ତ।
ତମେ କି ଡ୍ରେସ୍ କରିଛ?
ଜାଣିଥିବା ବୁଣା ଯୋଉ ହୁଏ ଆମ ଗାଁ ରେ ମିଳେ।
ଆଜ୍ଞା।
କପଡା କପଡା ତିଆରି କରୁଛି ହାତ ବୁଣା।
ଓହୋ ଆଉ ରଜ ସବୁ ପ୍ଲାନିଂ କଣ କୁଆଡ଼େ କଣ ଯିବ?
ଆମେ ଇଂରାଜୀ ଶବ୍ଦ ବ୍ୟବହାର କରିବା ନାହିଁ।
ଉଁ।
ଆମେ ଇଂରାଜୀ ଶବ୍ଦ ବ୍ୟବହାର କରିବା ନାହିଁ।
ହଁ ମୁଁ ବା କହିଲି କି ଯେ କୁଆଡେ କୁଆଡେ ଯିବା ରଜରେ।
ତ ଯୋଜନା ଟା ତାକୁ ତ ଇଂଲିଶରେ କହିଲ ନା ଯୋଜନା ଆମର କିଛି ନାହିଁ ଦେଖାଯାଉ ରଜରେ ଯଦି ମେଘ ଦଖ କିଛି ନହେଲା ମୋ ଯୋଉ ସାଙ୍ଗ ଅଛନ୍ତି। ଆମର ଯୋଉ କରୁନୁ ମାନେ ଆଗୁ ଆମେ କରୁନୁ ହଠାତ୍ ଆମର ଭାବୁ କୋଉଠିକି ଯିବୁ ତମ ବାରିିକ ପଳଉ। ଯଦି ପାଗ ଭଲ ରହିବ ତଣିକି ଆମେ କଥା ହବୁ ତା ଉପରେ ଯାଇକି ଯିବାର ଅଛି।
ଓହୋ। ଆଉ ଘରେ କେମିତି କଣ କରୁଛନ୍ତି?
ଘରେ ଯାଇଛନ୍ତି ମାନେ ପାଠ ପଢେଇିବା ପାଇଁ ଆଉ ଜଣେ ପଦାରେ ବସିଛନ୍ତି। ଆଉ ମା ମାନେ ମୁଁ ଭଉଣୀ ଯାଇଛି ପାଠ ପଢେଇିବା ପାଇଁ ମୋ ପୁଅ ପଦରେ ବସିଛି ଆମ ମାଟିିକି ଦେଖୁଛନ୍ତି।
ଓହୋ।
ଆଉ ରାତିରେ କଣ ଭାତ
ନାଇଁ ଆମ ରୁଟି ତମର?
ଭାତ ଭାତ ଆଉ କଣ ନଗେଇଖିଆ?
ତ ଆଜି ଆମର ମାନେ ଆମର କଣ କହିଲ ଆମର ଦିନରେ ରୋଷେଇ ହେଇଯାଏ। ଆମର ରାତିରେ କେତେବେଳେ ହେଲେ ହବ ନହେଲେ କାରଣ ଦିନରେ ହେଲେ ଆମର ଆରେ ହୁଏ। ସ ଦିଟା ସାତ ଦିଟା ରୋଷି ସରେ ତମର। ଖାଉ ଖାଉ ତିନିଟା ସାଢେତିନିଟା କେତେବେଳେ ଚାରିଟା ମାନେ ଆମର ଏଇ ଟା ର ଖରାବେଳ ଖାଇବା ଏଇଆ ଏଇ ସମୟ। ସେଇ ହିସାବ ରେ ଆମର ଆଜି ହେଇଥିଲା ଡାଲି ହେଇଥିଲା ଆଉ ଖଡା ହେଇଥିଲା।
ଓହୋ ଖଡ଼ଆ ତରକାରୀ କେମିତି ହୁଏ ଜାଣିଛ?
ହଁ ହୁଏ ଖଡା ତରକାରୀ ସବୁ ଯାକ ପରିବା ଭାଜି ଦିଅନ୍ତି ତାପରେ ମସଲା ପକେଇ ଏଇ କଣ କରନ୍ତି ମସଲା ପକେଇକି ରାନ୍ଧନ୍ତି।
ହୁଁ
ଏଇଆ ଆଉ। କିନ୍ତୁ, ଖଡା ଆମର କେବଳ ମୋ ମାଆଙ୍କୁ ଛାଡିଦେଲେ ଆମର କିନ୍ତୁ ଆଜି କିଛି ପରିବା ନଥିଲା ବୋଲି, ଆମର ଆଜି ଖଡା ହେଇଥିଲା।
ହଁଁ ଆଜି ଆମର ବି କିଛି ନଥିଲା ବୋଲି ମମି ପଖାଳ କରିଦେଇଥିଲା। ଆଉ ଆଳୁ ବାଇଗଣ ଟମାଟର ମାନେ ଆଳୁ
ହୁଁ
ବୋଉ ସିଝେଇ ଦେଇଥିଲା ବାଇଗଣ ଟମାଟୋ ଭାଜି ଦେଇଥିଲା ଦଳିକି କି ଆଉ, ଆମର ତ ଏବେ ପୁରା ଆମ୍ବ ଆମ୍ବ ପୁରା ରଜ ଯେହେତୁ, ସବୁ ଆମ୍ବ ଖାଇବେ। ତ, ଆମ୍ବ ଲଗେଇକି ଖାଇଦେଲୁ ଆଉ।
ଭଲ ଆମର ଆମ୍ବ ହେଇଛି ମାନେ କେବଳ ମାନେ ଆମେ ଆମ୍ବ ମୋ ଭାଇର ମୋର ଟୋଟାଲି ଆମ୍ବ ଖାଉନା।
କଁ ପାଇଁ?
ଭଲ ଲାଗେନି।
ଆମ୍ବ ଭଲ ଲାଗେନି?
ନା। ଆମେ ଫଳ ଉପରେ ଆମେ ଫଳ ଉପରେ ଆମେ ଭା ମାନେ, ମୋ ଭାଇର ଆଉ ମୋର, ମୋର ସାନ ଭାଇ। ଫଳ ଉପରେ ଖାଲି କେବଳ କଦଳୀ କି ଖାଉ, ଅଙ୍ଗୁର କୋଳି ଯଦି ହବ ଖାଇବୁ। ନହେଲେ ଆମେ ଆଉ କିଛି ଖାଉନାହୁଁ କମଳା, ତା ନା। ପାଚିଲା କମଳା ଟିକେ ଏଠି ହବ ଖାଇବୁ, ଆଉ ଆମ୍ବରୁ ଯୋଉ କଞ୍ଚା ଆମ୍ବ ଯେତେବେଳେ ନୂଆ, ନୂଆ ବାହାରେନି
ହଁ ହଁ।
ବାସ୍ ସେମତି ସାଧାରଣ କେତେବେଳେ କେମିତି, ନହେଲେ ଆଉ କିଛି ବି ନୁହଁ। ହଁ ତରଭୁଜ, ତରଭୁଜ ଟା ଖାଉ। କଦଳୀ ଆଉ ତରଭୁଜା ଟା ପ୍ରାୟ ଖାଉ।
ଲିଚି
ନା ଏତେ, ନା ଏତେ ଭଲ ଲାଗେନି। କିଛି ହଉ, ସେ ଓ ହଉ କି ଡାଳିମ୍ବ ହୋଉ ଏଗୁଡା ଆମକୁ କୁହନ୍ତିନି ଗୋଟେ ରୁଚେନି ବାସ୍।
ହୁଁ। ନାଇଁ ମତେ ଲିଚୁ ଟା ସବୁଠାରୁ ଭଲ ଲାଗେ, ଆଉ
ଆମୋ ଭଉଣୀ ତାର ସବୁ ଖାଏ। । ଆଉ କେତେଟା ତମର ହେଲାଣି ଏଇଟା, ମାନେ କାମ କେତେଟା କଲୁଣି?
ଦିଟା କରିଚି।
। ଯଉମାନେ ଅଧିକ ଇଏ କରିଛନ୍ତି, ଆମର ଜଣେ ଅଧିକ ପୁରା କରିଦେଇଛନ୍ତି ଆଉ। ଯେ ଗାଡି ନେଇକି ଆମର ଆସୁଛନ୍ତି ସେ ପୁରା ଅଧିକ କରିଚନ୍ତି ଆଉ।
ଓହୋ।
ହୁଁ।
ଆଉ
ଆ ତମେ ରଜର କଣ ଯୋଜନା ଅଛି? ରୋଜ୍ ରଜରେ ଯୋଜନା କଣ ଅଛି?
ରଜରେ ତ, ମୁଁ ସଦାବେଳେ ମାନେ ଫାଷ୍ଟ ଦିଟା ର ଜ ମୁଁ ଘରେ କାଟେ, ତାପରେ ମାମୁଁ ଘରୁ ପଳାଏ ସେକେଣ୍ଡ ରଜଦିନ ଆଉ ରାତିକି ପଳାଏ, ନହେଲେ ଥାର୍ଡ ରଜ ଦିନ ସ କାଳୁ କାରଣ ମମି ଯାଏନା ନା କୋଉଦିନ ମାମୁଁ ଘରକୁ ତ ସେ ରଜରେ ହିଁ ଯାଏ। ଆଉ ତା ସହିତ ପଳାଏ ଆପଣଙ୍କ ସେଠି ବି ଦୋଳି ଫୋଳି ଲାଗେ। ଆମ ଗାଁ ରେ ବି ଭଲସେ ପୁରା ଦୋଳି ଫୋଳି ଲାଗେ ଚକି ଦୋଳି ଦିଟା ଆଉ ପ ଟା ଦୋଳି ଗୋଟେ, ଆଉ ବଡ ଦୋଳି ଦିଟା ଲାଗେ ଯୋଉଟା ଠିଆ ହେଇକି ଖେଳନ୍ତି କେବଳ ଠିଆ ଭିଡିଓ ସେଇଟା।
ତାହେଲେ ତମେ ଆମ ଗାଁକୁ ପଳେଇଆସ ଏଇଥର ରଜ ପାଳନ କରିବ।
ତମ ଗାଁରେ କଣ କର କି କି ଦୋଳି ଲାଗେ?
ଆମର ଦୌଡ଼ା ଦୋଳି ଲାଗେ ପଟା ଦୋଳି ଲାଗେ ଅଧିକାଂଶ ବାଉଁଶ ରେ ଯୋଉ ପଟା ଦୌଳି ନୁହଁ ନା ଠିଆ ହେଇକି ଯୋଉ ବାଇକି ଖେଳନ୍ତି ବସିକି ବି ଖେଳି ପାରିବ। ସେଇଥିରେ ଆମ ଗାଁରେ ମାନେ ପଚସ୍ତୋରି ଭାଗ ସ୍ତ୍ରୀ ଲୋକ ଆଉ ଝିଅ ମାନେ ମିଶିକି କାମ ସାରି ଦେଇକି ପୁରା ସଜ ହେଇକି ଦୋଳି ପାଖକୁ ପଳେଇ ଆସନ୍ତି। ତାଙ୍କର ଅଲଗା ବହି ଅଛି ଗୀତ ରଜ ବହି। ମାଇକରେ ବୁଲନ୍ ଦୋଳିରେ ଦୌଡ ଲଗେଇ ଦିଅନ୍ତି ଜଣେ ବସିକି ଗୀତ ଗାଇବେ ମନ ର ହଉ କିମ୍ବା ସେ ବହି ଦ୍ଵାରା ହଉ ଅନ୍ୟମାନେ ତାଙ୍କୁ ଟାଣିବେ ମାନେ ବହୁତ ମଜା କରନ୍ତି ରାତି ଯାଏ ରାତି ଦଶ ଏଗାର ବାର କରିଦିଅନ୍ତି। ସବୁଠୁ ଭଲ କଥା ମାନେ ତାଙ୍କର କା ଯୋଉ ସ୍ତ୍ରୀ ଲୋକ ମାନେ ଆସନ୍ତି। ମ କିଛି କୁହନ୍ତିନି ମାନେ ଛାଡି ଦିଅନ୍ତି ସ୍ଵାଧୀନତା ଦେଇ ଦିଅନ୍ତି ଯାଅ ପାଳନ କର।
ଓହୋ। ହଁ ଆମର ଏଠି ବି ମାନେ ସ୍ତ୍ରୀ ଲୋକ ମାନେ କଣ କହିଲ ଯୋଉମାନେ ବାହା ହେଇଛନ୍ତି ସେମାନେ ମାନେ ଧର ତାଙ୍କ ବାପ ଘରୁ ଆସିଛନ୍ତି ସେମାନେ ବି ଆସିିକି ଖେଳିବେ। ପୁରା ପୁରୁଣା ଗାଳିଆ ସ୍ତ୍ରୀ ଲୋକ ବି ଆସିକି ସମସ୍ତେ ଆସିିକି ଖେଳନ୍ତି।
ହଁ ତାପରେ ରାତି ହେଲେ ତ ଲୁଡୁ ତାସ ଚାଲିଲା ଆଉ କଣ ଆଉ କଣ ଦରକାର ଖାଇବା ଆଉ ରାତିରେ ତମେ କେତେବେଳେ ଖାଇକି ଶୋଇବ?
ଆମର ନଅଟା ରୁ ସାଢେ ନଅଟା ଭିତରେ ଖାଇବା ହେଇଯାଉଛି। ଶୋଇଲା ବେଳକୁ ଟିକେ ଲେଟ୍ ହଉଛି ଦଶଟା କେତେବେଳେ ସାଢେ ଦଶଟା କେତେବେଳେ ଏଗାରଟା ଏମତି ଆଉ।
ମାନେ ଭାବିବାକୁ ପଡୁଛି ନା କଣ କଥା ବା କଣ ନାହିଁ ନାଇଁ କି?
ହଁ।
ମତେ ତ ଭାବିବାକୁ ପଡୁଛି ଯେ ମୁଁ କଣ କଥା ହେବି? ଓଡିଆରେ ପୁଣି କିଛି ମାନେ ଇଂରାଜୀ ଶବ୍ଦ ବ୍ୟବହାର କରିବେ ନାହିଁ। କିନ୍ତୁ ମତେ ସେଇଟା ହିଁ ତାର ଓଡିଆର ଶବ୍ଦ ହିଁ ଭାବିଲା ବେଳକୁ ମତେ ସମୟ ଲାଗିଯାଉଛି।
ହୁଁ ହୁଁ।
କଣ କହୁଛ କୁହ? ଯେ ଦିନ ମାନ ଦିନରେ ଆଜି କଣ ହେଲା ଦିନର ମାନେ ଏମିତି ଲେଖନ୍ତିନି ଆଜି ଦିନରେ ଆମେ କଣ କଣ କଲେ?
ହଁ।
ଏଇ ଭଳିଆ ଆଉ। ସେଦିନ ହଁ ସେଦିନ ଯୋଉ ଆମେ ଆସିଲା ବେଳେ ତମେ ଯୋ ମାଉସୀଙ୍କ ପାଖରେ ଠିଆ ହେଇନଥିଲ।
କଉ ଦିନ?
ଏଇ ଦି ତିନ ଦିନ ତଳେ ତମେ ଠିଆ ହେଇଥିଲ ଆଉ ଜଣେ ଆଉ ଜଣେ ବି ଠିଆ ହେଇଥିଲେ ତାଙ୍କୁ ଅବଶ୍ୟ ମୁଁ ଚିହ୍ନିନି ତମେ ଡେରିରେ ଆସିଲ। ଆସି ସାରିଥିଲ ଜାଗା ଉପରକୁ ଆସି ସାରିଥିଲ କିନ୍ତୁ ତମେ ଡେରିରେ ପ୍ରବେଶ କଲ ନା। ଶ୍ରେଣୀ ଗୃହକୁ ସେଥିପାଇଁ ପଚାଲି କଣ ଆଉ କରୁଥିଲେ ଜଣେ ବହୁତ ବୃଦ୍ଧା ଉଁ ମହିଳା ଥିଲେ।
ଓ ହଁ ସେତ ଗୋଟେ ଯୋଉ ଅ କ ସେଇ ଯୋଉ ଝିଅ ଟା ଯିଏ ଥିଲା ସିଏ ଅନେଇ ନଥିଲା ତ ସେ ମାଉସୀ ସିଙ୍କ ଦେହରେ ବାଜିଗଲା ମାନେ ତାଙ୍କର ଯୋଉ ବାଡି ଥାଏ ଯୋଉ ବଙ୍କୁଡି ବାଡି ସେ ଧରି ଚାଲନ୍ତି। ସେ ଏଇଟା ଟିକେ ସାଇକେଲ ଆଗ ଚକାରେ ପଶିଗଲା ତ ତାଙ୍କ ବଙ୍କୁଡ଼ି ବାଡ଼ି ଟା ବା କଣହେଲା ନା ଭାଙ୍ଗିଗଲା ଆଉ ତାଙ୍କ ଆଖିରେ ଟିକେ ବାଜିଗଲା। ତ ସେଇଆକୁ ଉମ ସେଇଠି ଠିଆ ହେଇଥିଲୁ ତାପରେ ମା ମାଉସୀଙ୍କୁ ଯୋଉ ଆ ଯେମିତି ଆଫା କରନ୍ତିନି? ସେମତି ଆଫା କରିଦେଲୁ ତାଙ୍କ ଆଖିକୁ, ତାପରେ ସିଏ ପଳେଇଲେ ମୁଁ ମାଗିଲି ବି ତାଙ୍କୁ କି ଯେ ଆମର ଭୁଲ ହେଇ ଯାଇଛି ଦେଖିନଥିଲୁ। ମାନେ ସିଏ ଆକ୍ଚୁଆଲି ମତେ ଆ ମୁଁ ଆଡକୁ ପଶିଲିନା ଅ ଏପଟେ ବସିଲି ସାଇକେଲ ରଖିବି ବୋଲି, ସିଏ ମତେ କହୁଛି କି ଯେ ହଉତୁ ଅନଉନୁ ପଳଉଛୁ। ତ ସେ ମତେ କହୁ କହୁ ସେପଟେ ନେଇକି ସେ ଉମ
ହଁ ଏଟା ଅଜଣା ଥିଲା ମୁଁ ସେ ମୁଁ ସେ ସେଇ ଭାବିଲି ମୁଁ କହିଲି କିଛି ଗୋଟେ ଦୁର୍ଘଟଣା ମାନେ ହେଇଛି କି କଣ ଠିଆ ହେଇଥିଲି ପୁଣି ଭାବିଲି କାଳେ ଯେମିତି ଏମିତି ବୁଲୁନଥାନ୍ତି ନା ଯାହାଙ୍କର ପୁଅମାନେ ଛାଡି ଦେଇଯାନ୍ତି ଇଏ କଣ କରିଥାନ୍ତି।? ସେମିତି କିଛି ହେଇଥାଇପାରେ, ସେଥିପାଇଁ ଆଉ ରହିଲିନି ସହଜରେ ଆମର ବି ଡେରି ହେଲାଣି ସାଢେ ନଅଟା
ହଁ ହଁ ସେଇଆକୁ ଉମ ତାପରେ ଯାଇଁକି ତାପରେ ତାକୁ ଟିକେ ଡର ଲାଗିଲା ତ ମୁଁ ସେଇଠି ଅ ବ୍ୟାଗ ରଖିଦେଇକି ତାଙ୍କୁ ନେଇକି ଆସିକି ଛାଡି ଦେଇକି ଘରେ ଗଲି।
ଜାଉନୁ ରୋ ଦେଖିବୁ ବ୍ୟାଗରେ ଅଛି। ଆଉ ଗୀତା ଦେଇଙ୍କ ଘରୁ ଘରେ ଅଛି ନେଇଆସିବୁ। ସେ କାର୍ଯ୍ୟ କୁ ରଖିଲି ହଁ କୁହ।
ହୁଁ
ଆମ ଝିଅ ଏବେ ଆସିଲା ତ ପଚାରିଲା, କଣ ଆଣିଛୁ ଯାଇଥିଲୁ ଡ୍ରେସ ପାଇଁ। ତାକୁ ନେଇନଥିଲେ ସାଙ୍ଗରେଅ ଜାରକା ଏଇ ତାର ଆଣିଲି ଏ ଯୋଉ ସଟ୍ ସଟ୍ କୁର୍ତୀ ଯୋଉ କୁହନ୍ତିନି, ଗ୍ରାଉଣ୍ଡ
ଡ୍ରେସ ନା ହୁଁ ହୁଁଁ
ଯାଇଥିଲୁ ସେ କହିଲା ସାଇଟ୍କଟିଙ୍ଗ୍ ଆଣିବୁନୁ। ତା ପାଇଁ ରାଉଣ୍ଡ କଟିିଙ୍ଗ୍ ନେଇ ଆସିଲି, ବଢିଆ ବଢିଆ ଡ୍ରେସ ଆସିଲା ମୋ ଇଚ୍ଛା ହେଲା ସବୁ ଯାକଁ ନେଇକି ପଳେଇଆସିଥାନ୍ତି। ହେଲେ କଣ କରିବା ଅର୍ଥ ସେତିକି ନାହିଁ ପାଖରେ।
ଆ
ଆଉ କଣ କରିବା, ହଉ ଯାହା ହବ ହବ ଦେଖାଯିବ। ଭଗବାନ ତ ଦଉନାହାନ୍ତି, ଗୋଟେ ଗଛରେ ଗଠିଆ କରିଦିଅନ୍ତେ ଖାଲି ହଲେଇ ଦିଅନ୍ତି ପଇସା ଗଳି ପଡନ୍ତା।
ହିଁ ହାଁ ହାଁ ହାଁ
ଆଉ କିଛି ନୁହଁ। ତମେ ତମ ଆଡୁ କରିବ ନା ମତେ କଲ୍ ଏଇ ନମ୍ବର ରେ? ତମେ ଟିକେ ଚେଷ୍ଟା କର ତ ଏବେ ଜଣେ କରୁଥିଲା, ତ କାଇଁ ତାର ହେଲାନି ମୁଁ ଜାଣି ପାରୁନି। ଫାଷ୍ଟ କଲା ମୁଁ ଜଏନ୍ କରୁ କରୁ କା ସେ କାଟିଦେଲା, ଟିକେ ଟାଇମ୍ ଲାଗିବ ନା ନାଇଁ ଜଏନ୍ ହବା ପାଇଁ, କାଟିଦେଲା ପୁଣି କଲାବେଳକୁ
ମୁଁ କରୁଛି
ରୁ ରୁ ରୁହ କଲ୍ କାଟନି। କଲ କାଟନି ଯେତେବେଳେ ବାର ମିନିଟ୍ ହେଇଯିବ ଅଟୋମେଟିକ କଟିଯିବ ଏବେ କଟିଯିବ
ଓହୋ